ହ୍ୟାଲୋ ହଁ ଦିଦି କଣ କରୁଛ।
ଏ ବସିଥିଲି ଗୋଟେ କଥା ଭାବୁଥିଲି ତ ସେଥିପାଇଁ ମନ ଟିକେ କାହିଁ ଭଲ ଲାଗୁନି।
ଓହୋ କଣ କଥା ଭାବୁଥିଲ କି ତମ ମନ ଭଲ ଲାଗୁନି।
ଏଇ ଏବେର ଜନ ହଁ ଝିନ୍ ଜେନେରେସନ ଆଗର ମାନେ ଲୋକମାନେ କଣ କହୁଥିଲେ। ଏବେର ଲୋକମାନେ କଣ କରୁଛନ୍ତି ଏବେର କହିବାକୁ ଗଲେ ଏମିତି କି କଉନାହାନ୍ତି କିନ୍ତୁ ଆଗାମୀ ଲୋକମାନେ ବହୁତ ନିଜେ କର୍ମ କରି ମାନେ ଫସଲ ଉତ୍ପାଦନ କରି ଖାଦ୍ୟ ଗ୍ରହଣ କରୁଥିଲେ। ଏବେ କିନ୍ତୁ ସବୁ ବଜାର ରୁ କିଣିକି ଖାଦ୍ୟ କଣ ଯୋଉଟା କି ଦେହ ପାଇଁ ଅତି କ୍ଷତିକାରକ
ଦିଦି ଶୁଣ କହିବାକୁ ତ ଗଲେ ଆଗ ଅପେକ୍ଷା ହୁଁ ଆଜିର ଲୋକମାନେ ବହୁତ ଉନ୍ନତ ଧରଣର ଚାଷ କରୁଛନ୍ତି। କିନ୍ତୁ ଯାହାଦ୍ୱାରା ଆମ ଶରୀରରେ କ୍ଷତି ହେଉଛି। ଆଗ କାଳରେ ଲୋକମାନେ କଣ ହଳ ଲଙ୍ଗଳ ରେ ଚାଷ କରୁଥିଲେ।। ବଳଦ ରେ ଚାଷ କରୁଥିଲେ। ତାଙ୍କୁ କଷ୍ଟ ହଉଥିଲା ଆଉ ସେମାନେ ସେଇଟା ହଁ କମ ଅମଳ ହେଲେ ବି ଆମ ଦେହ ପାଇଁ ସେ ଖାଦ୍ୟ ଟା ଭଲ। କିନ୍ତୁ ଆଜିକାଲି ଲୋକମାନେ ତ ଅଳସୁଆ ହେଇଗଲେଣି, ମାନେ ସେମାନେ କେମିତି କମ ପରିଶ୍ରମ କରିବେ। ଅଧିକ ଅମଳ କରିବେ ସେଥିପାଇଁ ଲାଗି ପଡିଛନ୍ତି। ସେ କଣ କରୁଛନ୍ତି ନା ଆଜି କାଲି ଯୋଉ ଯନ୍ତ୍ରପାତି ଆସୁଛି କୃଷି ଯନ୍ତ୍ରପାତି ଏଇ ଟ୍ରାକର ଟ୍ରାକ୍ଟର ଆଉ ବିଭିନ୍ନ ଯନ୍ତ୍ରପାତି। ତାହା ଦ୍ଵାରା ନା ଚାଷ କରୁଛନ୍ତି ଯୋଉ ଛୋଟ ମିନି ପାୱାର ଟେଲର ଏମିତି ବିଭିନ୍ନ ପ୍ରକାର ଯନ୍ତ୍ରପାତି ଆସୁଛି ଯାହା ଦ୍ବାରା ଚାଷ କରୁଛନ୍ତି। ଆଉ ଲୋକମାନଙ୍କୁ ମଧ୍ୟ କମ ଉଁ ପରିଶ୍ରମ ପଡୁଛି କିନ୍ତୁ ଆମର ଖର୍ଚ୍ଚ ଅଧିକ ହଉଛି। ଆଉ ଯାହା ଦ୍ଵାରା ମାଟି ଟା ବି ଭଲ କି ଚୂର୍ଣ୍ଣ ହଉଛି। ଆଉ ଜୈବିକ ତ ଚାଷ କଲେ ଭଲ। କିନ୍ତୁ ଆଜିକାଲି ଲୋକମାନେ ଅଧିକ ସାର ଔଷଧ ପକଉଛନ୍ତି। ଆଉ ବି ଧାନ ମଧ୍ୟ ନିଜେ କିଛିଟା ସଂଗ୍ରହ କରୁଛନ୍ତି। ଆଉ କିଛିଟା ବ୍ଲଗ ରୁ ଆଣୁଛନ୍ତି। ଆଣିବା ଦ୍ଵାରା ସିଏ ବି ଆମର ଯୋଉ କାଦୁଅ ହଉଛି ଲୋକମାନେ ଆଗରେ କଣ କରୁଥିଲେ, ଲଙ୍ଗଳରେ ହଳରେ କାଦୁଅ କରୁଥିଲେ। କିନ୍ତୁ ଆଜିକାଲି ଲୋକମାନେ କଣ କରୁଛନ୍ତି ସେ ଟ୍ରାକ୍ଟର ସାହାଯ୍ୟରେ, ପାୱାର ଟେଲର ସାହାଯ୍ୟରେ ସେ ହଉଛି ତାକୁ କାଦୁଅ କରୁଛନ୍ତି। ଆଉ ଧାନ ରୋଇବା ପାଇଁ ମଧ୍ୟ ଆଜିକାଲି ଆମେ ଲୋକମାନେ ଯେତେବେଳେ ରୋଉଥିଲେ। କିନ୍ତୁ ଆଜିକାଲିର ଲୋକମାନେ କଣ କରୁଛନ୍ତି କିସମ ଯାହା ଫଳରେ କି କମ ସମୟରେ ଅଧିକ ସେମାନେ ରୋଇ ପାରୁଛନ୍ତି। ଆଉ ଯୋଉ ଧାନ ଅମଳ କରୁଛନ୍ତି ସେ ଧାନ ଆଗରୁ କଣ ଆମେ ମଣିଷ ଦ୍ଵାରା କାଟୁଥିଲେ ମୂଲିଆଙ୍କ ଦ୍ଵାରା କାଟୁଥିଲେ। ନିଜେ କାଟୁଥିଲେ କିନ୍ତୁ ଆଜିକାଲିର ମଣିଷ ସେ ସବୁ କରିବାକୁ ଚାହୁଁନାହାନ୍ତି। ସେ ଭାବୁଛନ୍ତି କି ଆମେ ପଇସା ଦବୁ ବଳେ କିନ୍ତୁ ଆମେ ଯୋଉ ମେସିନ ତ ଆମକୁ ଅଧିକ ପରିଶ୍ରମ ପଳିବନି। ସେ କଣ କରୁଛନ୍ତି ଅଧା ବିଲରେ ଚୁନା ଧାନ କାଟିକି ଆଣୁଛନ୍ତି ମେସିନ ଦ୍ୱାରା। ଆଉ ଅଧା ଟ୍ରାକ୍ଟର ରେ କାଟିକି ଆଣିକି ଭୋଇକି ଆଣିଲେ ମଧ୍ୟ ସେମାନେ ସେଇ ଟ୍ରାକ୍ଟର ରେ ପେଷଉଚନ୍ତି। ଯାହା ଦ୍ଵାରା କମ ସମୟରେ ସେମାନେ କରିଦଉଚନ୍ତି କାମ। ଆଉ ପରିଶ୍ରମ ମଧ୍ୟ କମ ପଡ଼ୁଚି ଆଉ ଯୋଉ ବର୍ଷା ସିଜିନି ବଳୁକୁ ବର୍ଷା ଋତି ବଳୁକୁ ଟିକେ ବର୍ଷା ହେଲେ ତ ଧାନ ନଷ୍ଟ ହଉଥିଲା କିନ୍ତୁ ଆଜିିକାଲି ଲୋ ଲୋକ ମାନେ କଣ ସତର୍କ ହେଇକି ଧାନ ଅଁ ଅଁ ଶୀଘ୍ର ଅମଳ କରିଦଉଚନ୍ତି ଆଉ ଘରେ ରଖି ଦଉଚନ୍ତି କିନ୍ତୁ ଔଷଧ ଦିଦି ହଁ ହ ବିଭି ପ୍ରକାରର ରଗା ଆକ୍ରାନ୍ତ ହଉଚନ୍ତି କିପରି ଆମରି କିଡ଼ନୀ ଖରାପରେ ହେଉଚି ଲୋକମାନଙ୍କର ଆଉ କ୍ୟାନସର ହଉଚି। ଆଉ ବିଭିନ୍ନ ପ୍ରକାର ଏଇଭଳି ବିଭିନ୍ନ ପ୍ରକାର ରୋଗ ହଉଚି ଏଇ ରୋଗର କାରଣ ହଉଚି ଆମର ରାସାୟନିକ ସାର ଆଉ ଉ ଉ ଉ ଆଉ ଦିଦି ଆପଣଙ୍କ ଗାଡେ କଣ କେମିତି ଚାଷ କରୁଛନ୍ତି ଆମଡ ତ ଏଇ ପ୍ରଣାଳୀରେ ସେ ଚାଷ କରୁଛନ୍ତି ଆପଣଙ୍କ ଗାଁରେ କଣ କେମିତି ଚାଷ କରୁଚନ୍ତି ମତେ ଟିକେ କୁହନ୍ତେ ମୁଁ ଟିକେ ଏ ଏ ଶୁଣନ୍ତି। ଯେବେ ମତେ ଭଦ୍ ଭଲ ଲାଗନ୍ତା ତାହେଲେ ମୁଁ ଆମ ଗାଁ ର ଲୋକମାନଙ୍କୁ କହନ୍ତି ସେ ସେଇଭଳିଆ ଚାଷ କରନ୍ତେ। ମୁଁ ମଧ୍ୟ ସେଇଭଳିଆ ଚାଷ କରନ୍ତି। ଯାହା ଦ୍ଵାରା ଆମ ଶରୀରର କିଛି କ୍ଷତି ହୁଅ ହୁଅନ୍ତା ନାହିଁ ସେମତି ଦିଦି କିଛି ଆପଣ ଜାଣିଚନ୍ତି କି?
ହଁ ଏଇ ଯୋଉ ଚାଷ କଥା କହିଲେ ଯୋଉ ରାସାୟନିକ ଔଷଧ ଦ୍ଵାରା ଆମର ବିଭିନ୍ନ ପ୍ର ଯୋଉ ରୋଗ ହଉଚି ମାରାତ୍ମକ ରୋଗ ହଉଚି ଯାହା ଫଳରେ କମ ବୟସର ପିଲା ହଉ କି ଲୋକ ହଉ ମୃତ୍ୟୁବରଣ କରୁଚନ୍ତି। ସେଥିପାଇଁ ଆମର ବିଭିନ୍ନ ପ୍ରକାର ଯୋଜନା ରହିଲାଣି ଆଉ ବିଭିନ୍ନ ପ୍ରକାର କୀଟନାଶକ ମାନେ କ ମାନେ କେମିତି ପ୍ରାକୃତିକ ଉପାୟରେ ଔଷଧ ବ୍ୟବହାର କରି ଲୋକମାନେ ସୁରକ୍ଷିତ ହେବେ ସେଥିପାଇଁ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଗଲାଣି। କିନ୍ତୁ ଲୋକମାନେ ସତର୍କ ହଉନାହାନ୍ତି ସେ ଜିନିଷକୁ ବାରମ୍ବାର ଭୁଲ କରୁଚନ୍ତି ବିଭିନ୍ନ ପ୍ରକାର ଔଷଧକୁ ବାରମ୍ବାର ବ୍ୟବହାର କରିବା ଦ୍ଵାରା ସେଇ ଲୋକମାନେ ନିଜେ ହିଁ ନିଜ ରୋଗକୁ ଅ ଡାକିଚନ୍ତି ଯୋଉଟା କି ଆ ଆ କ୍ଷତିକାରକ ନିଜ ପାଇଁ। ସେଥିପାଇଁ ଲୋକ କୁ ସଚେତନ କରିବା ଦରକାର କି କୋଉ ଜିନିଷ ର ବ୍ୟବହାର କରିବା ଦରକାରେ ଫସଲ ଦ୍ଵାରା ତୁମେ ସେ ଫସଲକୁୁ ଗ୍ରହଣ କରୁଚ ଖାଦ୍ୟ ରୂପରେ ବ୍ୟବହାର କରୁଚ। ସେଥିପାଇଁ ନିଜେ କଣ କରିବ ନା ଯୋଉ ପ୍ରାକୃତିକ ଉପାୟରେ ମୁଁ କଣ କହୁଚି ନା ପ୍ରାକୃତିକ କହିବାକୁ ଗଲେ ନା ପ୍ରକୃତିରୁ ସୃଷ୍ଟି ହଉଚି। ଯେମିତି କିି ଆମର କହୁଚନ୍ତି କି ଯୋଉ ପାଂସ ଯୋଉ ଖତ ହଉ ନହେଲେ ଆମର ରହିଚି ଉଁ ଅ ଯୋଉ ପରିବାକୁ ପୁଅ ତାକୁ ପୋଡ଼ିଦେଲ ସେ ପରିବାର ଯୋଉ ଗୁଣ୍ଡ ଥାଏ ସେ ଜିନିଷ ମଧ୍ୟ ତୁମେ ଏ ଖ କ୍ଷେତ ହଉ ତୁମ ବିଲ ହଉ ସେଥିରେ ମଧ୍ୟ ପକାଯାଇ ପାରିବ ଯାହା ଦ୍ଵାରା କି ସେଇ ମାଧ୍ୟମରେ ସେ ମାଟି ଟାକୁ ଉର୍ବର ରହିବ। ଆଉ ଯଦି ତୁମେ ବିଭିନ୍ନ କର ରାସାୟନିକ ଔଷଧ ପକେଇବ ଯାହା ଦ୍ଵାରା ମାଟିରେ ଯୋଉ ଅଣୁଜୀବ ଥାଆନ୍ତି ତାହା ସେ ମରିଯାଆନ୍ତି କାରଣ ଅଣୁଜୀବ ଥିବା କିଛି ଜିନିଷ ଅଣୁଜୀବ ଥାଏ। ଯୋଉଟାକୁ ଫସଲକୁୁ ଉନ୍ନତର ତୋଳି ଆଉ କିଛି ଅଣୁଜୀବ ଥାଆନ୍ତି ଯୋଉଟାକୁ ଆମ ପାଇଁ କ୍ଷତକାରକ ସୃଷ୍ଟି ହୁଏ। ସେଥିପାଇଁ ଆମେ ପ୍ରାକୃତିକ ଉପାୟରେ ଯଦି କୁହାଯିବ ମୁଁ ଯୋଉ ମୋ ମୋ ମତରେ ପ୍ରାକୃତିକ ଉପାୟରେ ହିଁ ଫସଲ କରିବା ଦରକାରେ। ଯାହା ପ୍ରକାରର ଆମ ବାଡ଼ିରେ ପ୍ରାୟ ଲଗା ହଉଚି କ୍ଷେତ ମାନେ ଯେମିତି ଖତ ଦ୍ଵାରା ହିଁ ଚାଷ ହୁଏ। ଆମର ବିଭିନ୍ନ ପ୍ରକାର ରାସାୟନିକ ସାର ବ୍ୟବହାର କରାଯାଏନି। ଆମେ ଜାଣିଛୁ ଯଦି ଆମେ ବଜାରରୁ ଆଜି ପୋଟଳ କିିଲେ ଆଣିବୁ ତା ଦିନକୁ ପାଚିକି ସେ ହଳଦିଆ ହେଇଯାଇଥାଏ। ସେଥିପାଇଁ ଆମ ଘରେ ମୁଁ କହେ ଯେ ଆମେ ପ୍ରାକୃତିକ ଉପାୟରେ ଆମେ ଜିନିଷ କରିବା ଯୋଉଟା କି ଆମ ଦେହ ପାଇଁ ଉପକାରିତା। ସେଥିପାଇଁ ଆମେ ବିଭିନ୍ନ ପ୍ରକାରର ଭେଣ୍ଡି ହଉ ନହେଲେ ଆମର ପୋଇ ହଉ ନହେଲେ ଆମର ଧୁଡଙ୍ଗ ହଉ ଏମିତି ସବୁ ଜିନିଷ ଲଗା ହେଇଛି କମ ହଉ କିନ୍ତୁ ଆମେ ପ୍ରାକୃତିକ ଉପାୟରେ କରିବା ଯୋଉଟା କି ଆମ ଦେହ ପାଇଁ ମାନେ ଏବଂ ଆମ ଦେହ ପାଇଁ ତମେ କଣ କହୁଛ?
ହଁ ଆପଣ ଯୋଉଟା କହିଲେ ଭଲ କଥା କହିଲେ।
ହାଲୋ।
କିନ୍ତୁ ଆମର ଅଛି କୋଉଥିରେ କହିଲ ଦିଦି? ଯୋଉ ସଜନା ଶାଗ ଅଛି ଆଉ ଆମର ଗୋଟେ ସାରୁ ଅଛି। ଆଉ ଅମୃତଭଣ୍ଡା ଅଛି ଲେମ୍ବୁ ଆମେ ଏଥିରେ କମ୍ ସାର ଔଷଧ ଦଉଛେ କିନ୍ତୁ ଖତଟା ଆମର ଟିକେ ଦେଲେ ଗଛଟା ଭଲ ହବ। ଆଉ ତା ଦ୍ଵାରା ଯୋଉଟା ଆମେ ଅମୃତଭଣ୍ଡା ଖାଇଲେ ଦେହ ପାଇଁ ଭଲ। ଆମେ ବଜାରରେ ମଧ୍ୟ ତିରିଶ ଚାଳିଶ ଟଙ୍କା କିଲୋ ଦ୍ଵାରା ଆମେ ବିକ୍ରି ବି କରିପାରିବା। ଆମେ ନିଜେ ଖାଇପାରିବା ତା ଦ୍ଵାରା ଆମେ ଏଠୁ ବି କିଛି ଲାଭବାନ ହେଇପାରିବା। ଆଉ ସଜନା ଶାଗ ଯୋଉଟାକି ଆମ ଦେହ ପାଇଁ ଭଲ ମାନେ ଆମ ଆଖି ଆମେ ନିଜେ ଖାଇବା। ତା ଦ୍ଵାରା ଆମେ ଆଚାର କରିକି ମଧ୍ୟ ବଜାରରେ ବିକ୍ରି କରିବା, ସେଠୁ ବିକି ଆମେ ଅମଳ କରିପାରିବା। ଆଉ କିଛି ଲେମ୍ବୁ ଆମେ ଘରେ ବା ବଜାରରେ ହଉ ବିକ୍ରି କରିବା। ଏଟା ଗୋଟେ ଭଲ ଉପାୟ ଦିଦି। ଆଉ ତ ଆଉ ସମସ୍ତ ଇଏରେ ଅଧିକ ରାସାୟନିକ ସାର ବ୍ୟବହାର କରୁଛେ। ଯଦିବା ଆମେ ରାସାୟନିକ ସାର ନବ୍ୟବହାର କରିକି ଆମେ ଅଧିକ ଗୋବର ଦେବା ଖତ ଦେବା। ଆଉ ଆମେ ଗୋଟେ ଏବେ ଆମର ଜଣେ କୃଷି ବିଭାଗ ଅଫିସରେ ମାନେ ଅଫିସର ଆସିଥିଲେ ସେମାନେ କହିଲେ କି କଣ ଆମର ଗୋଟେ ଉଇ ଯୋଉ ହୁଙ୍କା ଥାଏ ଖତ। ଉଇ ହୁଙ୍କା ଆଉ ପଳାସ ପତ୍ର, ଲିମ୍ବ ପତ୍ର ଆଉ ଏମିତି ବିଭିନ୍ନ ପ୍ରକାର ଗାଈ ମୁଁ ରେ। ସେ କଣ ହୁଏ ଆମର ଜୈବିକ ଖତ ବା ସାର ହୁଏ। ଯାହା ଆମର ସାରଠା ଠାରୁ ଠିକ୍ ଅମଳ କରେ ଆଉ କୌଣସି ଆମର ଶରୀର କୌଣସି କ୍ଷତି କରେ ନାହିଁ। ଏମିତି ଆମକୁ କୃଷି ବିଭାଗର ଅଧିକାରୀ ଆମକୁ ବୁଝାଇଥିଲେ। ତମେ ଆ ବିଷୟରେ ଆଉ କିଛି ନା ହଁ ମୁଁ ଜେଖିଆ ମୁଁ ଏଇ ବିଷୟରେ କହି ବି ସଚେତନତା ଥିଲି। କିନ୍ତୁ ଯେବେ ଆପଣ ତ ବାହାରକୁ ଯାଉଛନ୍ତି ନା? ଯେବେ ଆ ବିଷୟରେ ଅଧିକ କିଛି ଜାଣିଛନ୍ତି ମତେ ଟିକେ କୁହନ୍ତେ ତାହେଲେ ଟିକେ ଭଲ ହୁଅନ୍ତା।
ହଁ ନିହାତି ମୁଁ ସେଇ କହୁଥିଲି ଯୋଉ ପ୍ରାକୃତିକ ଉପାୟରେ ଜିନିଷ କରିବା ପାଇଁ ମୁଁ କହିବାକୁ ଚାହୁଁଛି ସେଇଟା ଲୋକଙ୍କୁ ସଚେତ କନ କରାଅ। ଯାହାକି ସେ ନିଜେ ସ୍ଵାସ୍ଥ୍ୟକୁ ସୁନ୍ଦର ସ୍ଵାସ୍ଥ୍ୟ ଗଢି ପାରିବେ। ପିଲାଙ୍କ ଭବିଷ୍ୟତ ପାଇଁ ମଧ୍ୟ ମାନେ ସେଇଟା ଉପକାରିତା। ନିଜେ ସୁସ୍ଥ ରହିଲେ ଅନ୍ୟମାନଙ୍କୁ ସୁସ୍ଥ ରଖିବେ। ନିଜ ଭବିଷ୍ୟତ ପିଲାମାନଙ୍କ ପାଇଁ ମଧ୍ୟ ସୁସ୍ଥ ରହିପାରିବେ। ଯାଇ ହଉ ଏତେ ଜିନିଷ ତମେ ବି କିଛି ଜାଣିଛ ଯୋଉଟା କି ମୁଁ କିଛି ଜାଣିପାରିଲି। ହଉ ଏଇ ସବୁ ଜିନିଷ ମଧ୍ୟ ଆମେ ନିହାତି ଭାବରେ ଲୋକଙ୍କ ପାଖରେ ନିହାତି ଭାବରେ ପହଞ୍ଚେଇବୁ। ଆଉ ସେମାନଙ୍କର ଯୋଉ ରହିଛି ଭ୍ରମ ଏଇ ଯୋଉ ବିଭିନ୍ନ ପ୍ରକାର ରହିଛନ୍ତି ରାସାୟନିକ କିଛି କିଛି ଜିନିଷ ଅ ମାନେ ଅନ୍ଧବି
ହଉ ମୁଁ ଦିଦି ମୋର ଟିକେ ଦିଦି ମୋର ଟିକେ ସମୟ ହେଇଗଲାଣି ମୁଁ ରଖୁଛି ଆପଣଙ୍କୁ ପରେ କଲ୍ କରି ଏ ବିଷୟରେ କିଛି ବୁଝିିନେବି। ଦିଦି ରଖୁଛି?
ଠିକ୍ ଅଛି ଠିକ୍ ଅଛି ନିହାତି ନିହାତି।